ହଁ ଭାଇ କୁହ କେମିତି ଅଛ?
ହଁ, ମୁଁ ବହୁତ ବଢିଆ ଅଛି। ଆଉ' ତମ କଥା କୁହ, କେମିତି ଅଛ ତମେ?
ହଁ, ହ ଭାଇ ମୁଁ ହେଲେ ଭଲରେ ଅଛି। ଅଛି ଆଉ କଣ, ଏବେ ତ ଖାଇକି ଆସିଲି। ଆଜି ସେ ଭେଜପଲଉ, ଆଉ ଏଗକରି ହେଇଥିଲା। ଆଉ ତମର କଣ ଖାଇବା ଫାଇବା ସବୁ ସରିଲା କି?
ନାଇବା, ଆମର ଖିଆ ଦଶଟାରେ।
ଓହୋ ଦଶଟାକୁୁ କି, ଦିଦି ରାନ୍ଧିବ ଲାଗୁଛି ଆଉ।
ନାଇଁ ବା ଏବେ ମୁଁ ଉପରେ ଆସିଛି ଆଉ ଟିକେ କଥା ହଉଛି ତ ତମ ସାଙ୍ଗରେ ଏକା ଘରେ ଦି ରୋଷେଇ କରୁଛନ୍ତି। କରିଲା ପରେ ଟିକେ ଲେଟ୍ ହବ ଆଉ।
ଓ ହୋ, ତାହେଲେ ଆଜି ରୋଷେଇ ଟା କଣ, ହେଇଛି?
ଆଜି ରୋଷେଇ କିଛି ନାହିଁ ସେ ଚିକେନ ଟିକେ ଆଣିଛନ୍ତି ଜିଜୁ, ଆ ଭାତ, ଭାତ ଚିକେନ ରାତିରେ ଖାଇଦବା।
ହଁ, ହଁ ହଉ ଭାଇ ତମର ସେମିତି କେମିତି ଚାଲିଛି ସବୁ କାମ ତମର?
ସବୁକୁ ବଢିଆ ଯେ କଣ, କରିବା କାମ ତ କରିଲେ ପ୍ରେସର ଅଛି ଚାଲିଛି ଆଉ। କାମ ବହୁତ ପ୍ରେସର ଦଉଛି।
ହଁ ଆମର ବି କୋହୁନୁ କମ୍ପାନୀ ବହୁତ ପ୍ରେସର ପକଉଛି। ବେଳେ, ବେଳେ ଭଲ ଲାଗୁଛି। ବେଳେ, ବେଳେ ଏତେ ପ୍ରେସର ପକଉଛି ଯିବାକୁ ଇଛା ହଉନି। ବାହାନା କାଢ଼ିକି ରହିବାକୁ, ଇଛା ହଉଛି। ରହିଲି ଇଆଡେ ପେମେଣ୍ଟ କଟିବ, ପେମେଣ୍ଟ ମିଳିବନି ମାସକୁ, ମାସ। ଆଉ ବାଧ୍ୟରେ ତ ଡର ଭୟରେ ଯିବାକୁ ପଡୁଛି କଣ, କରିବା। ଓ ହୋ, ଏତେ ଦୂରରେ ଯକି ରହିଲେ, ନା ଖାଇବା ଟିକେ ଭଲସେ ମିଳୁଚ ପିଜି ରେ ନା କଣ, କୁହ? ତମେ ତ ଭଲ ଦିଦି ଘରେ ରହିଲ ଖାଇବ। ଏଞଜୟ କରୁଥିବ ଆଉ?
ମୁଁ ଭାବୁଛି କାମଟା ମୁଁ କମ୍ପାନୀଟା ଚେଞ୍ଜ କରିଦେବି ବୋଲି ଭାବୁଛି। ବହୁତ ପ୍ରେସର ଦଉଛି। କି, କ କାମ କମ୍ପାନୀରେ କାମ କରିବି ଆଉ ବହୁତ ପ୍ରେସର ଏଠି।
ଦେଖ ପେମେଣ୍ଟ, ଫେମେଣ୍ଟ ପ୍ରେସର ତ ପଡିବ ଭାଇ। ଛାଡ଼ି ଦେଲେ କିଛି ନାହିଁ। ପୁଣି କମ୍ପାନୀ ଖୋଜିବା ମିଳିବା ତାକୁ ସେଟଲ କରିବା ପୁଣି ଏକ୍ସପିରିଏନ୍ସ ତାକୁ ଦେବା ବହୁତ କଷ୍ଟ ହବ। ଦେଖ ପେମେଣ୍ଟ ଭଲ ଦଉଥିଲେ ତାକୁ ପ୍ରେସର ନାଇଁ ପେମେଣ୍ଟ ଦଉନଲେ ତ ଓ ଆଲବିଦା କହିକି କାହିଁକି ପଳେଇ ଆସ ଆଉ ପେମେଣ୍ଟ କମ ମିଳିଥିବ ପ୍ରେସର୍ ମିଳୁଥିବ। ଲାଇଫ ରେ କେତେ ଷ୍ଟ୍ରଗଲ କରିବ ତମେ ହେଲେ
ବହୁତ କମ ପଇସା ମିଳୁଛିି ବା। କାମ ବି ବହୁତ ପ୍ରେସର ନ କରିଲେ କିଛି କଉ ଖଲେ ଗାଳିଆ ଖାଲି କରୁଛନ୍ତି। କଣ କହିବେ ମୁଁ ଭାବୁଛି କମ୍ପାନୀ ଟା ଚେଞ୍ଜ କରିଦେବି ଆଉ ଏଇଠି କଣ ହଉଛି ହେ ଯୋଉ ଏଇଠି ତାଙ୍କର କମ୍ପାନୀ ପାଖ ତ ମୋର କମ୍ପାନୀଟି ପାଖ ତ ଚାଲିଛି ଆଉ ସେଥିପାଇଁ ବୋଲିକି ଆଉ ନହେଲେ ତ ଆଉ ଚେଞ୍ଜ କରିଦବା ମୋର ବହୁତ ଇଚ୍ଛା।
ହଁ ମୋର ବି ଆମ ଘର ପାଖ ପାଖରୋ କ ମ ପିଜି ହଷ୍ଟେଲ ପାଖରେଖା କମ ପାଇଁନି ଆମର ସେ ସାଇଣ୍ଟିଷ୍ଟଟା ଯାହା ଅଣ୍ଡର ମୁଁ କାମ କରୁଛି ସିଏ ଭଲ ମୁଁ ତର କାମ ଦେଇଛି ଯୋଉ ନା ସେଇଟା ବୁଝି ହଉଛି ନା ଫିଜିକ୍ସ ଉପରେ ପୁରା କାମ ବୁଝିଲା ନା ନା ବୁଝ ବୁଝି ହଉଛି ନା କରିହଉଛି ସାର୍ ଏତେ ପ୍ରେସର ଦଉନାହାନ୍ତି ହେଲେ ବି କାମ ଟା ଏତେ ଭଲ ଲାଗୁନି ଆଉ ରହିଲା ମ ମାତ୍ର ପନ୍ଦର ଦିନ ପନ୍ଦର ଦିନ ସରିଲା ପରେ ତ ଓଡିଶା ପଳୋଉଛି। ଆଉ ତମେ କେବେ କଣ ଓଡିଶା ଆସିବା କଣ ପ୍ଲାନ୍ କରୁଛ କି?
ମୁଁ ବି ଏଇ ପନ୍ଦର ଦିନ ପରେ ଯିବାର ପ୍ଲାନିଂ ରଖିଛି। ହେଲେ କଣ କରିବି ଛୁଟି ତ ଦଉନି କହୁଛି ନା ଛୁଟି ଏବେ କାମ ବହୁତ ଏବେ ପ୍ରେସର ଏଇ ମାସ ଟା ଛୁଟି ଏବେ ଦଉନି କା ବହୁତ ପ୍ରେସର ଦଉଛି।
ହଁ ମୁଁ ତ କେତେ କଣ ଦେହ ଖରାପ, ବାବାଙ୍କ ଦେହ ଖରାପ, ଆ ଦେହ ଖରାପ, ସେଠି ଛୁଟି ନେବି କହିକି ଗୋଟେ ପ୍ରାୟ ପନ୍ଦର ଦିନ କି ଅଠର ଦିନ ପାଇଁ ମାଗିଛି ଆମ ସାର୍ ବି ହଁ କହିଲା, କହିଲା କାମ କରେ ଆଉ ୱାର୍କ ଫ୍ରମ ହୋମ ନେ, ସେଇଠି କାମ କରିକି ଆସିବୁ। ଆଉ କଥା ତ ହେଇଛି ଯିବି ଆଉ ମାତ୍ର ପନ୍ଦର ଷୋହଳ ଦିନ ରହିଲା। ଟିକେଟ ଅଛି ମୋର ଷୋହଳ ତାରିଖ ଦିନ ସକାଳେ ଖରାବେଳେ ପାଇଁ ଖରାବେେଳେ ଅଛି ଗଲା ପରେ ଓଡିଶାରେ ଗୋଟେ ରହିବି ପ୍ରାୟ ପନ୍ଦର ଦିନ ତାପରେ ପୁଣି ଆସିବି ଆଉ
ହଁ
କୁହ ଆଉ ତମ ଦେହ କେମିତି ଅଛି ଆଉ?
ହଁ ଭାଇ ଦେହ ଭଲ ଅଛି ଟିକେ ଭଲ ଲାଗୁନଥିଲା। ଏବେ ଟିକେ ମେଡିସିନ ନେଇକି ଟିକେ ଆଶ୍ରମ କରୁଛି ଏଇଠି ଖଟରେ ବାଇଚି ଆଉ ପାଗ ଚେଞ୍ଜ ହେଇଲା ବର୍ଷା ହେଇଲା ସେଦିନ ରାତିରେ ବୁଲାବୁଲି କରିଥିଲି ତ ଦେହ ଟିକେ ଜର୍ଜରି ଲାଗୁଛି ଟିକେ ଭଲ ଲାଗୁନି କଣ କରିବି କୁହ ଆଉ ରହିବାକୁ ତ ପଡିବ ନା
ଆଉ ଖାଇବା ପିଇବା ସେଠି କେମିତି ଭଲ ସବୁ ଚାଲିଛି।
ହଁ ଭାଇ ଖାଇବା ତ ଏଇଠି ଗୋଟେ ବିହାରୀ ଟ ରାନ୍ଧୁଛି ବୁଝିଲ ନା। ସିଏ ଏତେ ଖରାପ ରାନ୍ଧୁନି ଭାତ ଡାଲି ପ୍ରାୟ ସବୁଦିନ କରୁଛି ପ୍ରାୟ ସବୁଦିନ ଭାତ ଡାଲି ହଉଛି ଭଜା ବି ଆଳୁ ଭଜା କେବେ ଫୁଲକୋବି ଭଜା ଏ ଟାଇପ ର କରୁଛି। ଆଉ ବାକି ପିଜି ଯାରେ ଖାଲି ସାମ୍ଭାର ସାମ୍ଭାର ସାଭାର ପ୍ରାୟ ଦେଖିବ ସେ ପିଜି ଆମ ପିଜି ସାଙ୍ଗରେ ତୁଳନା କରିବ ଆମ ପିଜି ଟିକେ ଭଲ ଅଛି। ପଇସା ପ୍ଲସ୍ ଖାଇବାରେ। ଆଉ ରହିଲା ପନ୍ଦର ଦିନ ଏତେ ଦେଖିଲେ ହବନି ପନ୍ଦର ଦିନ ପରେ ତ ପଳେଇବି ଓଡିଶାକୁ ଆଉ!
ହଁ ସେଇଟା ଏକ ମା ହାତ ରନ୍ଧା ଖାଇବା ପଖାଳ ଭାତ ଖରାରେ ଯୋଉଠି ଏବେ ଯେମିତି ହଉଛି ବହୁତ ମେ ଖରାପ ହେଇଯାଉଛି ବା
ହଁ ହଁ ଆହୁରି ଗୋଟେ କଥା କଣ ଭାଇ ଆମ ଓଡିଶା ରୁ ବେଙ୍ଗାଲୋର ବହୁତ କମ ଖରା। ଓଡିଶା ଲୋକ ପାରା ସେଠି ଥାର୍ଟି ଫାଇଭ ଏମିତି ଦେଖଉଛି ଖରା। ଆଉ ଆମତେ ଏଦି ବହୁତ ଖରା କମ ଜଣା ପଡୁନି ଖରା ଟୋଟାଲି ପ୍ରାୟ ଜଣା ପଡୁନି ବର୍ଷା ବର୍ଷୀ ଥଣ୍ଡା ପାଗକୁ ଟୋଟାଲ ଜଣାପଡୁନି। ଆଉ ସେଇଠି ଏତେ ଖରାପ କଣ ଲୋକ କେମିତି ରହୁଚନ୍ତି ସେଟା ତାଙ୍କୁ ହିଁ ଜଣା।
ବହୁତ ଖ ଏଇଠି ତ ଟିକେ ବାହାରେ ଟିକେ ଗରମ ହଉନି ଗାଁରୁ ବହୁତ ତମେ କହିଲା ଭଳିଆ ବହୁତ ଗରମ ହଉଚି।
ହଁ ଆଉ ଆମର ଦେଖିବ ଓଡିଶା ବି ବିଶାଖପାଟଣା ଭିତରେ ଏ ବର୍ଷ ବିଶାପାଟନାରେ ବହୁତ ଅଧିକ ଖରା ହେଇଚି। ମାମୁ କଲ୍ କରିୁଥିଲେ କହୁଥିଲେ କହନା ରେ ବିଷାକାପାଟନାରେ ମାନେ ଏତେ ଗରମ ଲାଗୁଚି। କାମ କରି କରି ପୁରା କାମ କରୁୁଥିବ, ଝାଡା ବାନ୍ତି ସବୁ ଥରି ଦଉଚି। ଏମତି ଆଉ କ
ଆଉ ଆଉ କଣ କରିବା ଜ ଦେହ ଆ ରେ ଯତ୍ନ ନେଲେ ସିନା ପଛେ କାମ କରିବା। ନାଇଁ ତ ମାମୁଁ କୁ ମାମୁଁ ର ଦେହ କେମିତି ଅଛି ଆଉ?
ହଁ ମାମୁଁ ମାଇଁ ତାଙ୍କ ପିଲାମାନେ ସମସ୍ତେ ଭଲ ଅଛନ୍ତି। ସେ ସାନଟାକୁ ଟିକେ ଜର ଫର ଟିକେ ଧରି ଦେଇଥିଲା। ହେ ତାର ଟିକେ ଦେହ ଭଲ ନାହିଁ ଏବେ ଟିକେ ସୁସ୍ଥ ଅଛି। ମାମୁ ଫୋନ କରି କହୁଥିଲେ ଆଉ ପାଗ ଚେଞ୍ଜ ହେଲା ମାନେ ଖରା ହଉଥିଲା ହଠାତ ସେ ଦି ତିନି ବର୍ଷା ବି ହେଇଗଲା ପାଗ ଚେଞ୍ଜ ହେଲ ସାନ ପିଲା ତ ସିଏ ମାତ୍ର ଦୁଇ ତିନି ବର୍ଷ ହବ ତାକୁ ଜର ପୂରା ଧରି ଦେଇେଇଥିଲା କମିଲା। ଟିକେ ଦେହ ଭଲ ଅଛି ଆଉ।
ହଁ। ଆଉ କଣ ମମି ବାବାଙ୍କ ଦେହ କେମିତି ଅଛି ଆଉ?
ହଁରେ ଭାଇ ଫ୍ୟାମିଲି ସମସ୍ତେ ଭଲ ଅଛନ୍ତି। ଆଉ ତମ ଘରଲୋକଙ୍କ କଥା କଣ?
ହଁ ସମସ୍ତଙ୍କ ଦେହ ଭଲ ଅଛି ହେଲେ ବାବାଙ୍କର ସେ ଗୋଡ ଟା ଆଉଥରେ ଭଲ ନଥିଲା। ଏ ଗୋଡଟା ଭରେ ଏବେ ଜଷ୍ଟ ରିସେଣ୍ଟଲି ଗୋଟେ ପଡି ଯାଇଥିଲେ ରାସ୍ତାରେ ଆସିଲା ବେଳକୁ ସେ ଗୋଡଟା ଆଉଥରେ ବାହାରି ପଡିଛି, ପୁରା ବେଣ୍ଡ ହେଇଯାଇଛି ବହୁତ ଟେନସନ୍
ହଁରେ କହନା ମାମାର ବି ସେଇ ପେନ ଥିଲା ତିନି ବର୍ଷ ଚାରି ବର୍ଷ ହେଲା ଆଣ୍ଠୁ ର ପେନ ଅଛି ଅଛି ଅଛି। ଏବେ ପ୍ରାୟ ଗୋଟେ ପାଞ୍ଚ ଛଅ ମାସ ହବ ଟିକେ ଭଲ ଅଛନ୍ତି। ମାନେ ଚାଲ ବୁଲ କଲେ କାଟୁଚି ଏତେ କାଟୁନି ଆଗ ଅପେକ୍ଷା ସେ ମହାପ୍ରଭୁଙ୍କ ଦୟାରୁ ସେ ଦେବେ ବନଙ୍କ ଦୟାରୁ ଟିକେ ଭଲ ଅଛନ୍ତି ମନ୍ଦିର ବାଡି ସବୁଦିନ ଡେଲି ଯାଉଚନ୍ତି। ଆଉ କଣ କରିବା ଆଜିିକାଲିର ଲୋକମାନେ ଦେଖୁନୁ ଆଗର ଲୋକମାନେ ଷାଠିଏ ସତୁୁରରି ବର୍ଷ ହେଲା ଯେ ପୁରା ଉ ବଳବାନ ଥିବେ। ଆଉ ଆଜିକା ଲୋକ ତ ଚାଳିଶ ପଇଁଚାଳିଶରେ ତୁ ବୁଢା ହେଇଯାଉଛନ୍ତି ଆଉ କଣ କରିବା?
ଆଉ ଆଉ ତ ଆମର ଭାଇର ବିଜନେସ କେମିତି ଚାଲିଚି?
ହଁ ଭାଇର ବାବାର ବିଜନେସ୍ ସବୁ ଭଲ ଚାଲିଚି। ଭାଇ ଏବେ କଣ ଗୋଟେ ଗାଡି ଆଣିବ କହୁଥିଲା। ଗାଡିଟି ଆଣିବ ସେ ଫ୍ୟାକ୍ଟ୍ରିଟା ଗୋଟେ ବାବା କରିବେ କହୁଥିଲେ ଫ୍ୟାକ୍ଟ୍ରିଟି କରିବ ଆଗରେ ପ୍ଲାନ୍ ଅଛି। ଆଉ ଏମିତିକା ସବୁ ପ୍ଲାାନ ଚାଲିଛି ମୁଁ ତ ଇଆଡେ ରହିଲି। ସେତେ ବିଷୟ ତ ଜାଣିନି ମୁଁ ଏତେ ଯ ବିଜନେସ ତେ ମୁଣ୍ଡ ଖେଳଉନି। ଗଲା ପରେ ଏବେ ମୁ ଲାଷ୍ଟ ଇୟର କଲେଜ ର ଆଉ କଲେଜ ଯିବିନି। ବାବାର ବିଜନେସ ଟିକେ ଦେଖୁଥିବି ଯାଇକି ସକାଳୁ ସକାଳୁ ଆଉ।
ହଁ ସେଇଟା ଏକା କର ଆଉ ବାହାରେ ଆସିଲେ ବି ଦେହ ଖରାପ ହ ମ ସେଇଠି ଟିକେ ରହିକି ବାବାଙ୍କର ଟିକେ ହେଲ୍ପ କର ବାବା ବୟସ ହେଲାଣି ଆଉ କେତେ କରିବେ ଯେ ଆଉ। ବାବାଙ୍କର ବେପାର ଟା ଟିକେ ଆଗକୁ ଟିକେ ବଢାଅ ହେଲା।
ତୁ ଯୋଉ ଆସିବୁ ହାଇଦ୍ରାବାଦ ଓଡିଶାରୁ ତତେ ଯୋଉ ଟିକଟ ଟା ପ୍ରାୟ କେତେ ଟଙ୍କା ପଡୁଚି?
ପଡୁଚି ଆମର ଥାର୍ଡ ଏସି ରେ। ତେରଶହ କେତେ ପଡୁଚି, ଆଉ ଫାଷ୍ଟ ଏସି ଟା ସେକେଣ୍ଡ ଏସି ଟା କେତେ ଅ ଏକୋଇଶହ ନା ଅଠରଶହ କେତେ ପଡୁଛି ଆଉ ଫାଷ୍ଟ ସେଇଟା କେତେ ତିନି ହଜାର ଦୁଇଶହ କେତେ ଟ ଏମ୍ ତି ପଡୁଛି ଆଉ। ଏ ଆଉ ସ୍ଲିପର ଟା ପାଞ୍ଚଶହ କେତେ ଏମିତି ପଡୁଛି ଆଉ।
ହଁ ଆମର ବି ପ୍ରାୟ ସେ ପାଖାପାଖି ସେଇ ଥାର୍ଡ ଏସି ଟା ପ୍ରାୟ ପନ୍ଦରଶହ ଷୋହଳଶହ ଏମିତି ସିଜନ ଦେଖିକି ଲୋକର ଡିମାଣ୍ଡ ଦେଖିକି ପଡୁଛି। ମୁଁ ତ ଥଡ ଏସି କାଟି ଦେଇଛି ମିଳିିଗଲା ମତେ ତତ୍କାଳିଆ ଜଣଙ୍କ ସାଙ୍ଗେ କଥା ହେଇକି କାଟି ଦେଇଛି ସେଇ ଟାଇମ୍ ରେ। ହଁ ଜଲ୍ଦି ଆସିକି ଆସିଲା ବେଳେ କାଟି ଦେଇଥିଲି ଗଲାବେଳେ ବି କାଟି ଦେଇଛି। ଟିକଟ ଫିକଟ ସବୁତ ମିଳି ଯାଇଛି। ଆ କାଇଁ ଆଉ ଓଡିଶା ପହଞ୍ଚିଲା ପରେ ଆଉ କାଟିବାକୁ ପଡିବ ଦେଖିଲା ଟ ଟାଇମରେ ଆଉ।
ହଁ ସେଇଟା ଏକା ତମେ କେତେ ଘଣ୍ଟା ରାସ୍ତାରେ ଆସିଲା ବେଳକୁ ଯିବା ଆସିବା କେତେ କେତେ ଘଣ୍ଟା ରାସ୍ତା ହଉଛି ତମର ଆ ବେଙ୍ଗ୍ଲୋର କୁ ବରହ୍ମମପୁରକୁ।
ଆରେ ପ୍ରାୟ ଆମିତି ଲାଗି ଯାଉଛି ଗୋଟେ ବାଇଶି ଘଣ୍ଟା ଏମିତି ଲାଗି ଯାଉଛି କାରଣ ବସ ଆସି ଲାଗୁଛି ବାଇଶି ଘଣ୍ଟା କୋଡିଏ ଘଣ୍ଟା। ଲାଗୁଛି ଟ୍ରେନ ରେ ଟିକେ ଟାଇମ ନବ କାରଣ ଟ୍ରେନ ତ ପ୍ରାୟ ସ ବୁଲେଇକି ଆସିବ ନା ପାହାଡ ସେଇ ରୋଡୁ ତାଙ୍କର କାଟିକି ଆସିଛି ଏ ସବୁ ପ୍ରାୟ ଷ୍ଟେସନରେ ରଖିରଖି ଆସିଲିବାରୁ ସେଇ ଚବିଶ ଘଣ୍ଟା ଭିତରେ ବେଙ୍ଗାଲୋର ରେ ପହଞ୍ଚିଲା ପରେ ଯୋଉ ଓଡିଶାରେ ବସିବୁ ଚବିଶ ଘଣ୍ଟା ଭିତରେ ଆସିଯିବୁ ବୁଝିଲା ନା ଆଉ ଏତେ ତ ଆସି ଆସି ଅଭ୍ୟାସ ହେଇଲାନି ତିନି ବର୍ଷ ବଷ ହେଲା ବାଙ୍ଗାଲୋରରେ ସେମିତି ଟ୍ରେନ ବସ ଆସେ ଆସ ଅଭ୍ୟାସ ହେଇଲାନି ଆଉ କଣ କରିବା କହ।
ହଁ ଆଉ। କଣ ହ ଆଜି ଆଜି କଣ ହେଇଥିଲା ଆଇଟମ ଆଉ।
ହେଇଥିଲା ରେ ସେ ଭେଜ ପଲଉ ଟିକେ ହେଇଥିଲା ଏଗ୍ କରି ହେଇଥିଲା ଖାଇକି ଆସିଲି। ଖେଳିବାକୁ ପଳେଇଥିଲି ବୁଝିଲା ଆଜି କ୍ରିକେଟ ଥିଲା ଗୋଟେ ମ୍ୟାଚ ଯେ। ସେ ମ୍ୟାଚ ଭଲ ଖେଳିଲୁ ଜିତିକି ଆସିଲୁ ଆସିକି ଗାଧୁଆ ପାଧୁଆ କରିକି ଫ୍ରେଶ ହେଇକି ଗଲି ପ୍ରାୟ ଆଟ ଗଲି ଭେଜପୋଲ ଟିକେ ଏଗ ଟିକେ ହେଇଥିଲା ଖାଇକି ଆସିଲି। ଦଶଟା ଅଧେ ହେଲେ ଶୋଇପଡିବି କାଲି ତ ଅଫିସ ନାହିଁ ଦି ଦିନି ଛୁଟି। ଶାନ୍ତିରେ ଯଉ ଆଠ ଟାରୁ ଶୋଇଲି ଟେନସନ୍ କିଛି ନାହିଁ ଆଉ।
ହଁ ଟିକେ କାଲି କାଲିିକି ତ ଅଫିସ ଉଠି ଶାନ୍ତିରେ ଟିକେ ବୁଲାବୁଲି ଟିକେ କରିବା ଆଉ ନାଇଁ।
ହଁ ସେଇ ଗୋଟେ ସାଙ୍ଗୁଡା କଲ୍ କରିଥିଲା ସନ୍ଦିପ୍ ବୋଲି ସାଙ୍ଗୁଡା ସେ କହୁଥିଲା ଶ୍ରୀକାନ୍ତ ଆସେ କାଲି ତ ଉଇକେ କେନେଡା ଅଛି ସପିଙ୍ଗ ମଲ୍ ଆଡ ଯିବା ଗୋଟେ ଇସ୍କନ୍ ଟେମ୍ପଲ ଯିବା ବୁଲାବୁଲି କରିକି ଆସିବା। ଆଉ ମଟ ଦଶ ପନ୍ଦର ଦିନ ରହିଲା ତାପରେ ସରିଯିବ ଆମେ ବି ଓଡିଶା ପଳେଇବା ଆଉ ତ ବୁଲାବୁଲି କରି ରି ମୁଁ କହିଲ ଚାଲ ଠିକ ଅଛି କିଛି ଅସୁବିଧା ନାଇଁ ଯିବା ସପିଂଲ ବୁଲାୁବୁଲି କରି କନ୍ ଟିକେ ଖାପ୍ କରିକି ଆସିବା ସେମିତି ଟାଇମ ଟା ବିିବ କାର ଦିନ ସାରାରେ ବସି ବସି ପୁରା ବୋର ଲାଗୁଛି କହନା ଆଉ‌।
ହଁ ସେମିତିକା ଆଉ କଣ କର ସକାଳେ ଡ୍ୟୁଟି ସାରିକି ଆସିଲା ବେଳକୁ ଆମର ପୁରା ବହୁତ ବୋରିଙ୍ଗ ବୋରିଙ୍ଗ ଲାଗୁଛି ତାେଲେ ଘରେ ଆଉଥରେ ଆସେ ଘରେ ଆଉଥରେ ଦିଦିଙ୍କ ସେ ଦିଦିର ଦେହଟା ଟିକେ ଭଲ ରହୁନି ତ ହାତ ଟିକେ ହଟେଇବାକୁ ପଡୁଛି।
ହଁ ସେଇ ତ କଥା ସେଇ ଗୋଟେ କଥା କହନା ଘରେ ମାନେ କଣ ଫିଜିରେ ଅଛି, ଇଆଡେ କାମ ଅଫିସ କାମ ଭ ଜଣା ପବନି ଖାଲିରେ ବସିଲେ କେତେ ମୋବାଇଲ ଧଥିବୁ କେତେଇା ୁୁବ ଦେଖିବୁ କହିଲୁ ମୁଁ କହିଲି ସନ୍ଦୀପ ଚାଲ ଠିକ ଅଛି। ସନ୍ଧ୍ୟା ବେଳେ ବାହାରିବା ନଅଟା ବେଳେ ଆସିଯି ଖାଇକି କାଲି ଗୋଟେ ଦିନ ନ ପଡ଼ିଲେ ବି ଚଳିବ ସବୁଦିନ କଣ ପାଢିଲେ କି ହଉଛି କି ସେ କ ହଉ ଚାଲ ଠିକ କାଲି ଯିବାର ଗୋଟେ ସାନ ପ୍ଲାନ ଅଛି। ପୁଣି ଦେଖିବା ଅଥ ମଙ୍ଗଳା ଦିନ ଅଛି ଝରଣା ଯିବାକୁ ମାମୁଁ ମାଇ ସାଙ୍ଗରେ ସେଇ ଝରଣା ି ଆସିବି ଝ ସବୁ ପାଖରେ ମନ୍ଦିର ଝରଣା ସବୁ ଫାମିଲି ଯିବୁ ଦିଟା ତିନିଟା ଟ୍ରିପ କରିବି ଆଉ।
ହଉ ଭାଇ ରହିଲି ହେଲା।
ହଁ ଆରେ ଶୁଣୁନୁ କଣ କହୁଥିଲି ତୁ କେବେ ତିରୁପତି ଜୟୀ ଚୁ କି? ତିରୁପତି ମନ୍ଦିର କେବେ ଯାଇଛୁ କି?
ଆରେ ନାଇଁ ଜାଇନୀ ଯିବି ପା
ହଁ ମୁଁ କଣ କହୁଥିଲି ଏବେ ଆମେ ଟିକଟ କାଟିଛୁ ଜୁଲାଇ ଚାରି ତିରୁପତି ସେଇ ତିରୁପତି ଯାଇଥିଲି ମୁ ଛୋଟ ପିଲା ବଳେ ଯାଇଥିଲି ଗୋଟେ ଥର ସେପଟୁ ଯାଇ ଯାଇନି ତିରୁପତି ଯିବାର ଗୋଟେ ପ୍ଲାନ୍ ଅଛି ତିରୁପତି ଯାଇକି ଆସିବି ଦେଖିବା ସେଇଠି କେମିତି କଣ ଛୋଟ ପିଲା ଟିକେ ଟିକ ହେତ ଅଛି ଏବେ ଗଲେ ଗୋଟେ ମେମୋରି ରହିବ ଆଉ ଆସୁନୁ ଯିବା ବୁଲିବାକୁ ତିରୁପତି।
ହଁ ଯିବା ବା ଛୁଟି ତ ମିଳୁନି ଛୁଟି ମୁଁ ଭାବୁଛି ଏଇଠି ଗଲା ବେଳକୁ ଆଉ ଦଶ ଦିନ ପନ୍ଦର ଦିନ ପରେ ଯୋଉ ଯିବି ମିଶିକି ଟିକଟ କାଟିଦେବା ଆମ ପୁ ତିରୁପତି ତୁ ବେଙ୍ଗାଲୋରୁ ତିରୁପତି ଆସିବ ବୋଲିରି ମୁଁ ଆଡେ ହାଇଦ୍ରାବାଦ ତିରୁପତି ପହଞ୍ଚି ସେଠା ମିଶା ବୁଲାବୁଲି କରିବା ଆଉ ସେଇଠୁ ସିଧା ଗାଁ କୁ ପଳେଇବା।
ହଁ ମୁଁ ବି ସେଇ କଥା କହୁଥିଲି କାରଣ କେତେ ଦିନ ହେଇଲା ବୁଲାବୁଲି ତମୋଟାଲି କିଛି କରିନି ଯିବା ଆଉ ହଉ ଭାଇ ତାହେଲେ ମୁଁ ରହିଲି ମୁଁ ଘ ଘର ଲୋକ ଡାକିଲେନି।
ହଁ ହ ।